କଣ କରୁଚ? ହାଲୋ।
ହାଲୋ କଣ କରୁଚ? ମୋ ବାଷନ ମାଜି କି ଆଇଲି ଏକା ଆଉ।
କାମ ସବୁ ସରିଗଲାଣି?
ହଁ କାମ କାମ ଏକା ଶରିଲାଇ। ଖାଲି ମେଘଜ ପକଉଛଚି ଆଉ।
ଆଉ କଣ ଖାଇବା କରିଥିଲ?
ଆମର ଆଜି ହେଇଥିଲା ଭାତ, ଡାଲି, ପୋଟଳ ଆଳୁ ଭଜା।
ଓ ବୁଟ ଡାଲି ତରକାରୀ। ଆଉ ବିଲାତି ଖ
ର
ହଁ।
ଏତେ ଖାଉଚ ବା?
ହୁଁ?
ଏତେ ଠା ହେଇଥିଲା?
ନା।
ଆଜ୍ଞା।
ଅ ତମର କଣ ହେଇଥିଲା?
ଆମର ଆଜି ହେଇଥିଲା ଭାତ୍ ଭାତ ଡାଲି ତରକାରୀ ଆଉ କେତେ ଆଉ
କି ତରକାରି?
ଆମର ଆଳୁ ଗୁଣ୍ଡ ତରକାରୀ ହେଇଥିଲା।
ହୁଁ ଆଉ ଉ ତମ ପୁଅ ଜନ୍ମଦିନ କେମିତି ହେଲା?
ପୁଅ ଜନ୍ମ ଦିନ?
ହଁ।
ପୁଅ ଜନ୍ମ ଦିନରେ ଭଲ ଭଲ ଦେଲ। ସବୁ ସବୁ ଲୋକମାନେ ଆସିଥିଲେ ଉଁ।
ଟି ଯାଇଥିଲା?
ହଁ ହେଇଥିଲା ରାଇସ ହେଇଥିଲା ଡାଲି ଖଟା ଖିରୀ ବେସନ। ସନ ତରକାରୀ ପୋଟଳ ଗୋଟେ ହେଇଥିଲା କୁରୁମା।
କାଇଁ କଣ ବଡବାପା ଆକୁ ନେଇ ଯିବେ କି?
କଣ କହିଲ?
ବଡ ଆକାରରେ ଏଇଟା କଣ ପଛରେ ତମ କଥାଟା ପଛରେ ଶୁଭୁଚି।
ହଁ ମର ବି ସେୟା ହଉଚି। ହଁ।
ସେ ଚେ ଏତେ ବଡ ଆକାରରେ ହେଇଥିଲା।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
ଉଁ ହୁଁ।
ତାର ଷୋଳ ପୂଜା ଥିଲା ତ। ଆଉ ସେଇଥି ପାଇଁ କି ଗୋଟେ ବଡ ଆକାରରେ ଗୋଟେ ଖାଇବା ପିଆଇ ହେଲା ଆଉ।
ହଁ।
କରିଦେଲୁ ଆ ଷୋଳ ପୂଜା ଦିନ ଦିଟା ପୂଜା ଆ ଚଉଦଟା ଆସନ ପୂଜା ଗୋଟେ ମାଙ୍କ ମନ୍ଦିରରେ ହେଇଯାଇଥିଲା। ଆଉ ଆଦି ଆଦି ଶକ୍ତି ମାଙ୍କ ମନ୍ଦିରରେ। ଆଉ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
ହଁ।
କଥା ଟା ଆଗେ ଶୁଭୁଚି ତାପରେ ଏଠିକି ଶୁଭୁଛି।
ସେଇଟା ହଉଚି ନଖରାରେ।
ଯୋଉ ପାହାଳ।
ଆଁ
ହଁ ହଁ, ସେଠି କେଇଟା ପୂଜା ହେଲା?
ନାଇଁ ସେଠି ପୂଜା ପୁଜି ହେଇନି।
ଆଉ ତମ ଘ ଘରେ ସବୁଯାକ ପୂଜା ହେଲା?
ଆଁ
ଘରେ ସବୁ ଯାକ ପୂଜା ହେଲା?
ନାଇଁ ହେଠି ଚଉଦ ଟା ପୂଜା ହେଲା ବା।
ହୁଁ।
ଚଉଦଟା ପୂଜା ହେଲା, ଏଠି ଆମର ଆଉ ଗୋ ଗୋଟାଏ ପୂଜା ହେଲା ମାତ୍ର, ଚଉଦଟା ସେଠି ହେଇଥିଲା ଆ ଆଗରୁ ହେଇଥିଲା ଗୋଟେ। ପନ୍ଦର ଟା
ହୁଁ।
ଅ ଲାଷ୍ଟ ଦିନ ଗୋଟେ ହେଇଗଲା, ତା ଜନ୍ମଦିନ ଦିନ ଆଉ। ।
ପାଲା ଫାଲା ହେଇଥେଲା?
ପୂଜା ହେଲା କେକ୍ କଟିଂ ହେଲା। ଆଉ ଓ ସାଙ୍ଗସାଥି ମାନଙ୍କୁ ଡକା ହେଇଥିଲା।
ଆଉ ରାକ୍ଷୀ କଣ ଦେଇଥିଲା ଜିନିଷ ପେଣ୍ଟ ସାର୍ଟ?
ହଁ ସେ ସାଙ୍ଗ ମାନେ କଣ ଦେଇଥେଲି ଦେଖିନାହାନ୍ତି ଆଉ।
ଆଉ ତା ମାଉସିଘର?
ମାଉସିଘର ତା ମାଉସିଘର ସବୁ ଦେଇଥେଲେ।
ହୁଁ।
ତା ମାଉସୀ ଆଇଥେଲା, ତା ମଉସା ଅଇଥେଲା ଆଉ
ଇଏ ବସ ଘୁମ । ଘୁମ ମାରୁଚି।
ମତେ ତ ବସିଲେ ମାନେ ନିଦେ ମାଡ଼ିବ କାମ କରୁଥିବି କିଛି ହବନି ଆଉ। ବସିକି ଗପିଲେ ମାନେ ସେଇଆ ହବ। ତା ମାଉସି ଗୋ ତା ମାଉସୀ ଗୋଟେ ବସ୍ତାରେ ବସ୍ତା ଖଣ୍ଡେ। ଆଉ । ଏ ପୂଜା କରିବାକୁ।
ହୁଁ।
ସବୁ ବସ୍ତାରେ ବସ୍ତାଏ ଖଣ୍ଡେ ସବୁ ଦେଇଥିଲା ସବୁ ଜିନିଷ । ଆଉ ଉଁ ଦେଇ ଦେଇକା ଆଇଥେଲା। ରହବେ
ହଁ ହଁ।
ଆଉ ଗୋଟେ ସାର୍ ପ୍ୟାଣ୍ଟ ଆଣିଥେଲା। ଆଉ ମୋ ପାଇଁ ସାର୍ଟ ପ୍ୟାଣ୍ଟ- ଲୁଗା ଆଣିଥିଲା ତା ପା ଭିନେଇ ପାଇଁ ସାର୍ଟ ପ୍ୟାଣ୍ଟ ଆଣିଥିଲା। ମୋ ଶାଶୁ ପାଇଁ ଆଣିଥେଲା ନଣନ୍ଦ ପାଇଁ ଆଣିଥିଲା ଶଶୁର ପାଇଁ ଆଣିଥିଲା ଏତି ସମସ୍ତଙ୍କ ପାଇଁ ଆଣିଥିଲା ହଁ। ଆଉ ପୂଜା ସାମଗ୍ରୀ ଯେତେକ ଯାହା ଦରକାର ସେ ତାର କହିଥିଲା ଆଣିବ ବୋଲି ସେ ବି ସବୁ ଆଣିଥିଲା।
ହୁଁ ଆଜି ଯିବା।
ଇଏ ଆଣିଥିଲା ଏଠିକ୍। ମୋ ପୁଅ ପାଇଁ ଗୋଟେ ମୁଦି ଆଣିଥିଲା ଗୋଟେ ବଡ ମୁଦି ତେ ଷାଠିଏ ହଜାର ଟଙ୍କା ନବ ଷାଠିଏ ସତୁରୀ ହଜାରେ ରେ ମୁଁଦି ଆଣି ଥାଆନ୍ତା। ଆରେ ବଡ଼ ବୁଝା ହଁ ସୁନ୍ଦ-ସୁନ୍ଦର ଦେଖାାଯାଉଛି।
ଆ ଆଉ ସବ୍ କ୍ୟା କରେ।
ଆଗ।
ଗା ରୁ ସବୁ ସବୁ କିଏ ଆଇଥିଲ?
ଆଉ ଶବୁ କେଏଆଇ ଥିଲେ? ହଁ ସବୁ କେ ଆଇଥିଲେ ସବୁ ତ ପୁଅର ସାଙ୍ଗ ମାନ ଆଇଥିଲେ। ତା ବାବ ର ସାଙ୍ଗ ମାନ ଆଇଥିଲେ।
ହଁ।
ଏଁ ତା ପରେ ସାଙ୍ଗ- ମୁନି ଯୋଉ ଆ ମୁନି ତା ସ୍ତ୍ରୀ ତାଛୁଆ ପିଲା ଏମାନେ ଆଇଥେଲେ। ଆଉ- ସବୁ ବୁଲିଲେ। ଖାଇଲେ ପିଇଲେ ଇଏ କଲେ ଆଉ।
ହଁ।
ହଁ।
ଆଉ ଫଟୋ ଫଟୋ ସୁଟିଂ ଫୁଟିଂ ହେଇଥିଲା?
ଆ।
କାଲି ଭିଡିଓ ଫିଡିଓ ସୁଟିଂ ହେଇଥିଲ?
ନାଇଁ ମ ମୁଁ ବହୁ ସେଥିାଇଁଛି।
ହୁଁ।
କେକ୍ ତିନି ଚାରିଟା ଖଣ୍ଡେ କଟା ହେଲା ଖାଲି ତା ସାଙ୍ଗମାନେ ସାଙ୍ଗ ମାନେ ଆଣିଦେଲେ ଆଉ ତା ଘରେ ଗୋଟେ ହେଇଥିଲା ଆମର ଗୋଟେ ଘରେ ଗୋଟେ କେକ୍ ହେଇଥିଲା। ଆଉ ରାମଳା ଷ୍ଟାଫ ସବୁ ଦେଇଥିଲୁ ଗୋଟେ କେକେ। ଆଉ ଏମ- ସବୁ ହେଇଥିଲା ଆଉ।
ହଁ। ଆଉ- ଆଉ ଆଜି ନଈଆଡେ ଯିବା ନାଇଁ।
ଏ ପାଗଦ ଠିକ ନାହିଁ ଆଉ କଣ ନବା।
ତିନି ଚାରି ଦିନ ହେଲାଣି ଏମତି ବର୍ଷା ହଉଛି ପାଗ ହଉନି ଜମା ଆଉ।
ହଁ ପାଗ ତ ଠିକ ନାହିଁ ଆଉ।
ହୁଁ ଆଉ ମନ୍ଦିର ଯିବନି ଆଜି ଶନିବାରେ?
ମନ୍ଦିର ବର୍ଷାତ ହଉଛି ବର୍ଷ ଛାଡ଼ି ଗଲେ ଯାହା କରିବିନା ଆଉ। ନ ଅ ନ ଆମେ ଯାଉ ସବୁବେଳେ ମନ୍ଦିର।
ଆଉ କିଏ ଯାଏ?
ଅ।
ଆଉ କିଏ ଯାନ୍ତି? ଆଉ କିଏ ଯାଆନ୍ତି ଆଉ କିଏ ଯାଆନ୍ତି?
ଆ ଉ ରି।
ଆଉ କିଏ ଯାଆନ୍ତି?
କୁଆଡେ?
ମନ୍ଦିରକୁ। ଆ ହୁଁ ହୁଁ ହୁଁ ଆଳ ଏ ଲୋକ ବିିଧା ହନ୍ତି ବଧେ ହଁ?
ମଙ୍ଗଳା ମନ୍ଦିର ଆଳତି ହ ତୁ ଦେଖୁ ଆଉ ଦେଖିକି ବଷ ସେ ଅ ବହି ବୋଲା ହୁଏ। ମଙ୍ଗଳାସ୍ତୁତି ବାଇ। ଆଉ ମଙ୍ଗଳାସ୍ତ ହ ଆଉ କେତେ ଜାଣି ନାଇଁ ମସ ଲୋକ ଆଣେ ଭନ୍ତ
ନା ନା ବନ୍ତି ନ
ହଁ କହିଲା?
ନ ନ ବନାହାନ୍ତି ନାଇଁ?
ନାଇ ନାନା ବୋଲନ୍ତନ୍ତିୁମେ। ହେଲା ହଁ? ଆମ ଛୁଆ ମାନଙ୍କୁ କରନ୍ତି।
ହଁ।
ହଁ।
ଆଉ କଷ୍ଟକ ଯିବା?
ଆ ପାଟ ଯିବି କି ପରିବାକୁ ଯିବି ବୋଲି କହୁଛି? ଆଉ କଟକ କଣ ଯିବି କିୁ କିନ୍ତୁ ଦେଖଛୁ ଗରମ ଭଳିଆ ହଉଛି ଗରମ
କ ଅଗା ବର୍ଷା ହେଇଗଲାଣି ଥଣ୍ଡା ହେଇଗଲାଣି ଯାଉନ?
ଜୀବନ ଛଡା ଗରମ ହଉଛି।
ଆରେ ଅ ମେଘର ବି ଥଣ୍ଡା ପିଲାଣି।
ଆଁ?
ଆଜ୍ଞା ମେଘ ହେକି ଥଣ୍ଡା ପାଇିଲାଣି।
ଳିଆ ତ ଲାଗୁଛି ଲାଇନ ଅଛି ବୋଲିଟ ଦର
ହଁ?
ଓଃ ହଁ।
ଆଉ ରାତି ଆଇକମ କଣ?
ଆଁ?
ରାତି ଖାଇବା କଣ?
ରାତି?
ହଁ।
କଣ କହିଲ, ରାତିରେ ହବ ରୁଟି ହବ ଆଉ କଣ ତରକାରୀ ପତ୍ର ହବ? ମୋଟ ମୁଗଶ ଶ ସିଜେଇଛି ବୁଟ, ମୁଗ। ଉଞ୍ଚଲା ହଁ।
ହଁ। ଆଉ
କଣ କହିଲ? ନା ନାଇଁ ଚା ଭଉ କେବେ ଆ ହୁଏ ଆଉ।
ଆଉ ଛାଡିଦେଲାଣି ଚା?
ହ ହ।
ହୁଁ ଚା କାଇ ଛଲ ତଲ?
କଣ କହିଲା?
ଚା କାଇଁ ଛାଡିଦେଲା?
ହଁ ଚାହା ଛାଡିଦଲେ ଡାଇବେଟିସ ନାଇ କି, ଆଉ ଆଉ ମତେ ମନା କର କିଛି ଖାଉନି ବୋଲିକ କି
ହଁ।
ଓ ମୁଁ ତ ହ ଇଏ କରୁଛି ଆଉ।
ହୁଁ।
ହୁଁ। ଓହୋ ଆଉ କଣ ଖବର ସବୁ କଣ?
ଖବର କଣ ଆଗକୁ ରଥଯାତ୍ରା ହବ ଭିଡ ତ ଯବର। ପୁରୀ ଯିବାକୁ ଆଗକୁଟେ ରଥଯାତ୍ରା ଭିଡ ପ୍ରବଳ ପୁରୀ ଯିବାକୁ ବାହାରିଥେଲୁ। ଆଉ କଣ ଏମିତି ମେଘ ତ ପକଉଛି କଣ ପୁରୀ ଯିବୁ ଏଥିରେ। ମେଘ ସିନା ଛାଡିଲେ ଯାହା ହବ। ସେଦିନ ଯାଏ ମେଘ ନହବ ତାହେଲେ ଯିବୁ ନହେଲେ ନାଇଁ ଆଉ।
କଣକହିଲ!
ଆଉ ସେଦିନ ଯାଏ ମେଘ ନହବ ଯିବ ଆଉ ମେଘ ହେଲେ କିଏ ଯିବ? ଅ ଅସନା ମାଢିବ ଆଉ। ଓଦା ହେଇକି କିଏ ଯିବା। ହ୍ୟାଲୋ!